ହ୍ୟାଲୋ।
କୁହନ୍ତୁ କଣ କହୁଛନ୍ତି। କଣ କରୁଥିଲେ।
ହଁ ଆଜ୍ଞା ଆମେ ଚା ପା ପିଇକି ବହିଛୁ ଆଉ କଣ କରିବା ରୋଷେଇ ତ ଆମର ଲେଟ ରେ। ହୋଉଚି। ଲେଟରେ ହଉ ବର୍ଷା ଯେମିତି ହଉଛି ମାନେ ବର୍ଷା ଯୋଉ ଛାଡି ଯାଇଥିଲା ହେଇ ପୁଣି ଆରମ୍ଭ ହେଲାଣି। ଆଁ ଥଣ୍ଡା ଜର ପୁରା ଲାଗିକି ରହୁଚି। ହୁଁ ଆଉ ଥଣ୍ଡା ଜର ଯେମିତି ହଉଛି ଆଜି ଥଣ୍ଡା ପାଇଁ କି କିଛିଟା କାଢା ତିଆରି ଯୋଉ ଜାଣିଚନ୍ତି। ଏ କାଢା ରେସିପି ଟା ମୁ ଟିକେ କହୁଚି।
କୁହନ୍ତୁ।
ଏଇ କାଢ଼ା ତିଆରି କରିବାକୁ ପ୍ରଥମେ ଗୋଟେ ପାତ୍ରରେ ମାପିକି ନେବା ତିନି ଗ୍ଲାସ ମାନେ ତିନି ଗ୍ଲାସ ଭଳିଆ ପାଣି ସେ ପା ତା ଦେହରେ ନେବା ସେ ଫୁଟିଲେ ତା ଦେହରେ ତେଜପତ୍ର ଗୋଟା ହଳଦୀ ଗୁଜୁରାତି ସେଇଠୁ ଡାଲଚିନି ବି ପକେଇବ
ମାନେ ସେ ଗୋଟା ହଳଦୀ କି ଛେଚିବେନି ଆଉ
ହଁ ଛେଚା ହବ ଟିକେ ଟିକେ ଟିକେ ଛେଚା ହବ ଛେଚି ସବୁଥିରୁ ଖଣ୍ଡ ଖଣ୍ଡ କରିବ ମାନେ ତେଜପତ୍ରକୁ ଦୀଫାଳ ନେକା ଅଦା ଟିକେ ଛେଚିବେ। ସେଇଠୁ ଖଣ୍ଡ ହଳଦୀ ଛେଚିବେ ତାପ ତୁଳସା ପତ୍ର ତେଜପତ୍ର ମହୁ ତା ଦେହରେ ଗୁଡ ବି ପକେଇ ପାରିବେ। ସିଏ ତାପରେ ହଳଦୀ ତାକୁ
କେଇବେ ନା ଗୁଡ ଉଁ ଅ
ନାଇଁ ନାଇଁ ଅଳ୍ପ ସ୍ଲାଇଡ ବେଶୀ ମିଠା ନାହିଁ ଯେତିକି ମେଜରମେଣ୍ଟ ରହିବା ପାଇଁ ଚାମୁଚେ ମହୁ ଟା ଆମେ ଚାମୁଚେ ପକେଇବା ସେମିତି ଗୁଡ ଟା ବି ଚାମୁଛି ଭ ତିନି କପ ଏଥରେ ଚାମୁଚ ହେବ କିଏ ତାପରେ ତାକୁ ଭଲସରେ ମେ ତିନି ଗ୍ଲାସ ଆମେ ଦେଇଥିବା ନା ପାଣି ତାକୁ ତାକୁ ଭଲସରେ ଫୁ ଫୁଟିବାକୁ ଛାଡିବା ସେ ଭଲସରେ ଫୁଟି ସାରିବ ଫୁଟିଯାର ଗୋଟେ ମାନେ ଦେଖିବା ମାନେ ଆମେ ତିନି ଗ୍ଲାସ ପାଣ୍ଡଡି ତ ଆସିକି ଯେମିତି ଦେଢ଼ ଗ୍ଲାସରେ ପାଣି ହେଇଯାଇଥିବ। ଦେଢ ଗ୍ଲାସ କଟିକି ଦେଢ଼ ଗ୍ଲାସ ତାକୁ ଆମେ ଗୋଟେ ପାତ୍ରରେ ଛାଣିବା ଛାଣିକିନି ସେଇଥିରୁ ସମେତେ ଅଧ ଅଧ କପ୍ ଯେତିକି ଜଣ ଆମେ ପିଇବା ପାଇଁ ପକେଇଥିବେ ସେତିକି ଜଣ ପିଇବା ଯଉ ଥଣ୍ଡା ଆଉ ତଣ୍ଟି ଦରଜ ଯୋଉ ହ ମାନେ କାଶିବା ମାନେ ଏଗୁଡା ଯୋଉ ସବୁ ହଉଛି ଥଣ୍ଡାରୁ ସେ ଜିନିଷ ଟା କଟିଯିବ। ଗୋଟେ ଥଣ୍ଟା ପାଇଁ ଯଦଥାନ୍ତ ଚିକିତ୍ସା ମାନେ ଏଇ କାର ଟା ଥଣ୍ଡା ପାଇଁ ଆଜି କାଲି ସେ ହଁ ଦେଶୀ ଚିକିତ୍ସା ହୁଏ ମାନେ ଏଇଟା ଗୋଟେ ଇଏ ରେସିପି ଟା ଆଉ ତମକୁ କଣ ଆସେ ମୁଁ ତ ଥଣ୍ଡା ପାଇଁ କହିଲି।
ମତେ ମତେ କାଢା ସେମିତି ଯା ଯେମିତି ଆସେ ମତେ ଆସ ସେ ରୋଷେଇ ପ୍ରାୟ ଯାହା ବହୁତ ଆସେ।
ହ
ଆଉ ମ ଥଣ୍ଡା ତ ଯେମିତି ହଉଛି କର
ଆଜ୍ଞା।
ଥଣ୍ଡା ତ ବହୁତ ପ୍ରକାର ଥଣ୍ଡା ଥଣ୍ଡାରେ ବି ଥଣ୍ଡା ଦିନେ ବି ଟିକେ ଯଦି ସୋରି ତେଲ ଆଉ ଆମର ରସୁଣ ଉ ଟିକେ କଳା ଜିରା ଛେଚିକି ବି ଟିକେ ଲଗେଇବ ବି ଦେହରେ ବି ଭଲରା ଶୋଇବା ଟାଇମରେ ଟିକେ ଲଗେଇଲେ ଥଣ୍ଡା କଟିଯିବ ସେଇଟାକୁ ଟିକେ ଆମର ଗାଧେଇଲା ପୂର୍ବରୁ ବି ଆମେ ତ ସକାଳେ ଗାଧୋଉଛି ଗାଧୋଇଲା ପୂର୍ବରୁ ଟିକେ ବୁଢା ଆଙ୍ଗୁଠିର ପାଦର ବୁଢା ଆଙ୍ଗୁଠିହରେ ବି ଟିକେ ଅ ଲଗେଇକି କେବଳ ବୁଢା ଆଙ୍ଗୁଠି ରେ ଦି ପାଦରେ ବୁଢା ଆଙ୍ଗୁଠି ରେ ଟିକେ ଟିକେ ଲଗେଇକି କିଛି ସମୟ ରହିଯିବେ ତାପରେ ଯିବେ ଗାଧେଇ କି ଥଣ୍ଡା ହବନି ଆମକୁ।
ଅ ରସୁଣ ତେଲ ହ ତାକୁ ଫୁଟେଇକି ଛୋଟ ଛୁଆଙ୍କଠେ ଶୋଇଲା ବେଳେ ବି ଲଗେଇଲେ ଥଣ୍ଡା ଛାତି ପିଠି ତାଙ୍କ ମଥା ପାଦ ତଳ ପାପୁଲି ଏଇଗୁଡ଼ା ଲଗେଇଲେ ଛୋଟ ଛୁଆଙ୍କର ବି ଥଣ୍ଡା ବି କମିଯିବ।
ଥଣ୍ଡା ମୋର କାଶ ପାଇଁ ଆମର ରହିଲା କଣ ଅଦା ଟା ହଉଛି ବେସିକାଲି ଆମର କାଶ ପାଇଁ। ଆପଣ ଅଦା ରସ ବି ଯଦି ଖାଲି ଅଦା ରସ ବି ଯଦି ପିଇବେ ମାନେ ଛୋଟ ପିଲାଙ୍କ ପାଇଁ ତ ଆମେ ଟିକେ ମହୁ ପକଉ ସେ ଖାଇ ପାରିବେନି କିନ୍ତୁ ଆମେ ନର୍ମାଲି ଯଦି ଅଲ ତା ରସ କେତେବେଳେ ଛେଚୁଛନ୍ତି ଚାହା ପାଇଁ ତା ରସ ଟା ଯୋଉ ବାହାରୁଛି ଟିକେ ପିଇଦେବେ ତ ସେଥିରେ ଆମର କଣ ହୁଏ ନା ଆମ ଗଳା ଟା ସଫା ହେଇଯାଏ।
ହଁ ଥଣ୍ଡାରେ ମାନେ ତଣ୍ଟି ବି ଦରଜ ହେଲେ ମାନେ ଦରଜ ହେଇକି ବେଶୀ କଁ କଁ ହେଲେ ଛେରା ଆମେ ତ ନର୍ମାଲି ଅଦା ପିଇ ପାରିବା ନା ଛେଚିକି ତା ରସ ଟାକୁ। ଛୋଟ ଛୁଆ ପିଇ ପାରିବେନି ତାକୁ ତାଙ୍କ ମହୁ ସାଙ୍ଗେରେ
ପଡେ। ମହୁ ଟା କଣ ଦେହ ପାଇଁ ଗରମ ମହୁଟା ଦେହ ପାଇଁ ଗରମ ତ ସେଥିପା ସେ ମହୁ ଟା ଟିକେ ମି ଠା ଟେ ଦେହ ପାଇଁ ଗରମ ହବା ପାଇଁ ତାପରେ ଥଣ୍ଡାରେ ବି ଆପଣ ଦେଖିବେ ଯଦି ଟିକେ ଗାଧୁଅକୁ ଜଗିଯିବେ ଆପଣଙ୍କର ପେଟ ଗରମ ହେଇ କାଶ ହବ।
ହଁ ପେଟ ବି ଗରମ ହୁଏ ନା କ ମାନେ ଯୋଉ ଛୋଟ ଛୁଆ ଆଜିକାଲି ଥଣ୍ଡା ହଉଛି ଯୋଉ ବର୍ଷାଟା ଲଗେଇ ରଖୁଛି ଥଣ୍ଡା, ଜର ମାନେ ଏଇଟା ତ ପୁରା ଲାଗିକି ରହିବ ନା। ମାନେ ଜର ଥଣ୍ଡା ପୁରା ଏତେ ମାହାତାରା ହଉଛି ମାନେ ମାନେ
ଇଏ ତ ଜର, ଥଣ୍ଡା ଝାଡା ତ ଛାଡ ହଉଛି ଏବେ ତ ବେଶୀ ଆମର ସୁଗାର, ଲିଭର, କିଡନୀ, ବ୍ଲଡ଼ ପ୍ରେସର ଏଇ ତ ସବୁ ପ୍ରୋବ୍ଲେମ
ଏ ପ୍ରବ୍ଲେମ୍ ର ମୂଳ ମନ୍ତ୍ର ହଉଛି କଣ? ଯେ ଆମେ ଯୋଉ ବିଭିନ୍ନ ପ୍ରକାର ଖାଦ୍ୟ ଖାଉଛୁ ସେ ଖାଦ୍ୟ କଣ? ମାନେ ଔଷଧ ଦ୍ଵାରା କେମିକାଲ ପଡିକି ହଉଛି ଆମକୁ କଣ ଏ ରୋଗ ହୁଅନ୍ତା।
କୃତିକ ଖାଦ୍ୟ କିଛି ଖାଇନୁ। ଆଜ୍ଞା ଆଗରୁ ନଥିଲା ଆଗରୁ ଲୋକ ମରୁଥିଲେ କଣ ଏଇ ଝାଡା, ବାନ୍ତି, ଡାଇରିଆ ରେ ମରୁଥିଲେ।
ହୁଁ ଆଉ ବିଭିନ୍ନ ପ୍ରକାର ଯୋଉ ଏବେ ଯୋଉ ରୋ ରୋଗ ବାହାରୁଛି ସେ ରୋଗର ମାନେ ଏମିତି ଆଗରୁ ଶୁଣିବାକୁ ପାଉନଥିଲେ। ଏବେ ଯୋଉ ରୋଗ ବାରୁଛି ସେମାନେ କଣ କହୁଛନ୍ତି? ଆଗରୁ କହୁଛନ୍ତି ଆମ ବଳେ ତ ଏ ରୋଗ ନଥିଲା ତମ ବଳେ କଣ ବାହାରୁଛି ଲୋକ କହୁଛନ୍ତି ନା ସିଏ ଆଉ ଜାଣୁନାହାନ୍ତି ଯେ ଆମକୁ ଏ ରୋଗ ଟା କଣ ପାଇଁ ହଉଛି।
ଆଜ୍ଞା ଆମର ଆମେ ନା ଜୈବିକ ସାର ର ଜିନିଷ କିଛି ପାଇଲୁ ନାହିଁ।
ଆଜ୍ଞା ଆଜ୍ଞା।
ସାୟନିକ ସାର ଜିନିଷ ପାଇଲୁ ତାପରେ ଆମେ ସବୁ ବି କେମିକାଲ ଖାଇଲେ ଆମେ ଶୁଣ ଚିକେନ ଆମେ ଖାଉଛୁ ଆଗେ ସେଇମାନେ ଚି ଚିକେନ ଯଉ ଖାଉଥିଲେ ଆମର ନନ୍ ଭେଜରେ ଜଉ ଚିକେନ ଖାଉଥିଲେ ଚିକେନ ଟା କଣ ଘରେ ରଖୁଥିଲେ ଦେଶୀ କୁକୁଡା ଯେମିତି ମାନେ ବଢି ବଢିକି ଯାଏ। ସେମିତି କରୁଥିଲେ ତାକୁ କାଟିକି ଖାଉଥିଲେ ଏବେ କଣ କରୁଛନ୍ତି ଆଜ୍ଞା ଆବ୍ ଏବେ କଣ କରୁଛନ୍ତି ତାଙ୍କୁ ଇଜେକ୍ ସନ ଦେଇକି ଫୁଲେଇ ଦଉଛନ୍ତି କି ତାଙ୍କର ପ୍ରଫିଟ୍ ପାଇଁ ଅଧିକ ପ୍ର ଫିଟ୍ ପାଇଁ ତ ସେ ଯୋଉ ଇଞ୍ଜେକ୍ସନ ଟା ସେ ଖାଇଲା ସେ ଜଲ୍ଦି ବଢିଯିବ। ତାଙ୍କର ପ୍ରଫିଟ୍ ବ ଅଧିକ ହବ। ତ ସେ ଯୋଉ ଇଞ୍ଜେକ୍ସନ୍ ଟା ସେ ଖାଇଲା ସେଇଟା ଆମେ ଖାଇଲୁ ସେ ଖାଇଲାନି ତ ଆମେ ଖାଇଲୁ। ସିଏ ସିନା ବଢିଗଲା କିନ୍ତୁ ତାକୁ ଯେତେବେଳେ ଆମେ ଖାଉଛୁ ଆମର ଯାହା ବି ହେଲେ ପ୍ରୋବ୍ଲେମ ହଉଛି ନା ନାହିଁ ତାପରେ ମଟନ ମଟନ ରେ ବହୁତ ଚର୍ବିଅଂଶ ରହୁଛି କାହିଁ ନା ଛେଳି ଆଗେ ପତ୍ର ପତ୍ର ଖାଉଥିଲେ ଏବେ ପ୍ରାୟ ମୁଢି ଦେଇ ଦଉଛନ୍ତି। ଖାଇବା ପାଇଁ ମୁଢି ଟା ବି ଚର୍ବି ଜିନିଷ ତ ସେ ଖାଇଲେ ଆମର ଚର୍ବି ସେଥିରେ ହେଲା କୋଲେଷ୍ଟ୍ର ବହୁତ ବଢୁଛି। ହାଇ କୋଲେଷ୍ଟ୍ରୋ ରହିଲେ ଆମର ଲିଭର ପ୍ରୋବ୍ଲେମ ହବ ଆମର ଫ୍ୟାଟି ଲିଭର ଯଦି ଥିବ ତ ଆମର ଫାଷ୍ଟ ଲିଭର ପ୍ରୋବ୍ଲେମ ହବ ଫ୍ୟାଟି ଲିଭର ହବ ତାପରେ ପୁରା ଟୋଟାଲି ଲିଭରଟି ଆମର ପ୍ରୋବ୍ଲେମ ହେଇଯାଉଛି। ତ ଆମରତ ଜାଣିଛନ୍ତି ଗୋଟା ୟୁରିକ ଏସିଡ ବି ରହୁଛି ଆମ ଦେହରେ ଯୋଉ ୟୁରିକ ଏସିଡ ଯଦି ଆମର ଯଦି ବଢିଯିବ ଆମ ହାତ ଗୋଡ ଚାଲିବନି। ଆମର ଯେତକ ଜଏଣ୍ଟ ଅଛି ସେ ଜଏଣ୍ଟ ଆମର ଚାଲିବନି। ତ ଆମେ ନନ୍ ଭେଜ୍ ଟା ବେଶୀ ଖାଇଲେ ବହୁତ ଖାଇଲେ ଆମର ୟୁରିକ୍ ଏସିଡ ବଢିପାରେ ନନ୍ ଭେଜ୍ ଦ୍ୱାରା ହିଁ ଆମର ୟୁରିକ ଏସିଡ ବଢିପାରେ। ଯାହା ଦ୍ଵାରା କି ଆମ ଆଙ୍ଗୁଟି ବେଶୀ ଚାଲିବନି।
ହଁ
ତ ସେଥିପାଇଁ ନନ୍ ଭେଜ୍ ଯେତିକି ଦରକାର ସେତିକି ଖାଆନ୍ତୁ ସବୁଠୁ ବେଟର ହଉଛି ଭଲ ହଉଛି ଦେହ ପାଇଁ ଆମର ମାଛ।
ହଁ
ଆମର ଦେଶୀ ମାଛ ହିଁ ସବୁଠୁ ଦେହ ପାଇଁ ଭଲ। ଆଉ ଦେଶୀ ଜିନିଷ ଯେତେ ପାରୁଚ ସେତେ ଖାଇବ ଡ଼ାଲି ଜାତୀୟ ଜିନିଷ ବାଦାମ ଜାତୀୟ ଜିନିଷ ଆଉ ଆମର ଦେଶୀ ମାଛ ହେଲା। ଆମର ସଜନା ଛୁଇଁ ସଜନା ଶାଗ ଯେତକ ଆମର ଦେଶୀ ଜିନିଷ ଦେଶୀ ଉପରେ ଯେତେକ ରହିଲା। ଯେତେ ପାରୁଚ ଆମେ ସେ ତାହାକୁ ଖାଇବାଟା ଖାଇଲେ ଆମର ଟିକେ ଦେହଟା ସୁସ୍ଥ ରହିବ। ଆଉ ଆବେ ଆମର ଯୋଉ କହୁଛନ୍ତି କି ଆଉ ଗୋଟେ କଥା ଦେଖିବେ କହୁଛନ୍ତି କି ଆମର କଲରା ସୁଗାର ବଢ଼ିଲେ ଆମର କଲରା ଟାକୁ ବା ବାଟିକି ପିଇଦେଲେ ସୁଗାର କମିଯିବ ମେଡ଼ିସିନ୍ କାଇଁ ଖାଇବା। ପି କିନ୍ତୁ ଏଇଟା ସମ୍ପୂର୍ଣ୍ଣ ଭୁଲ୍।
ମାର୍କେଟ ରେ ବିକିରି ହଉଛି ମାନେ ଏମିତି ଆମେ ଘରେ କରିକି ପିଉଚୁ। ଆଜ୍ଞା।
ଆ ଶୁଣନ୍ତୁ କଲରା ଜୁସ୍ ରେ ଆମେ ଭାବୁଛୁ ଯେ ସୁଗାର କମିଯିବ ଆମେ ସେଥିପାଇଁ ମେଡ଼ିସିନ୍ ଖାଇବୁନି କିନ୍ତୁ ନା କଲରା ଜୁସ୍ ରେ ଅତି ସେତିକି ପ୍ରୋଟିନ୍ ଯେ ଆମର ସୁଗାରକୁୁ ଲେବୁଲ୍ ରେ ରଖିବ ମାନେ ସୁଗାରଟା କୁ କଣ ବାଲାନ୍ସ ରେ ରଖିବ। କିନ୍ତୁ ନା କି କଲରା ଜୁସ୍ ଖାଇଲେ ଆମର ସୁଗାରଟା ଟୋଟାଲ୍ କମିଯିବ। ଏଇଟା ହଉଛି ଭୁଲ୍ କଥା ସୁଗାର ପାଇଁ ମେଡ଼ିସିନ୍ ଖାଇବ ଆଉ ତାକୁ ବାଲାନ୍ସ ର ରଖିବା ପାଇଁ ଆମେ ଟିକେ କଲରା ଜୁସ୍ ଖାଇବା କଥା। ଆଉ ଭେଣ୍ଡି ଭେଣ୍ଡି ବି ଆମ ସୁଗାର ପାଇଁ ବହୁତ୍ ମାନେ ଇମ୍ପୋଟାଣ୍ଟ୍ ଜିନିଷ ଭେଣ୍ଡି ବି ଯେତେ ସୁଗାର ଲୋକ ଖାଇବେ ସେତେ ଭଲ।
କିନ୍ତୁ ତା ବୋଲି ନୁହୁଁ ଯେ କିଛି ଆମେ ମେଡ଼ିସିନ୍ ଖାଇବାନି ଆଉ ଖାଇଲେ କେତେ ଗାଁ ଗହଲେ ଲୋକ ବି ଅଛନ୍ତି ତ ଆମେ ଏଇ ଖାଇଦେଲେ ଆମର କମିଯିବ।
ସେମିତି ଡ୍ରାଇବେଟିସି ଯାକୁ ଡାଇବେଟି ହେଇଥବ ସେ କଣ କହନ୍ତି ଯେ ଆମେ ମାଟି ଜିନିଷ ଖାଇବୁନୁ ମାନେ ଆମକୁ ମାନେ ମାଟି ଜିନିଷ ଖାଇଲେ ମାଟି ଜିନିଷ ପ ମାନେ ମିଠା ଡାଇବେଟିସ୍ ଆମ ର ଅଧିକରୁ ଅଧିକ ହବ ଆରେ ମା ମାଟି ରେ ତ ସବୁ ଫଳୁଚି କଣଟା ମାଟି ବାହାରୁ ଫଳନ୍ତା ଉପରେ ଫଳନ୍ତା।
ଶୁଣନ୍ତୁ ଆମେ ଯଦି ଆମେ ଯଦି ଡାଇବିସ୍ ତାକୁ ଜଗିକି କିଛି ପରିବା ଛାଡ଼ିଦେବା ଖାଇବାନି
ଆଜ୍ଞା।
ଆମର ସିନା ଡାଇବେଟିସ୍ ରୋଗ ହେଇଛି ବୋଲି ଆମେ ସେ ପରିବା ଟା ଖାଇବା ନାହିଁ କିନ୍ତୁ ସେ ପରିବାରେ କିଛି ପରିମାଣରେ କିଛି କିଛି ପରିମାଣ ଭିଟାମିନ୍ ଡ଼ି ଥିବ, ଭିଟାମିନନ୍ ଇ ଥିବ, କ୍ୟାଲସିୟମ୍ ଥିବ, ପୋଟାସିୟମ୍ ଥିବ। ତ ସେଗୁରା ଯଦି ଆମ ବଡି଼ ରେ କମଯିବ ଡାଇବେଟିସ୍ ବଦଲ ରେ ଆଉ କିଛି ରୋଗ ହେଇପାରିବ।
ଆଜ୍ଞା ମାନେ କହୁଛନ୍ତି ହଁ।
ତ ସବୁ ଖାଇବା ଖାଇବ କିନ୍ତୁ ବାଲାନ୍ସ କରି ଖାଇବ। ଅଧିକ ବି ଖାଇବନି ବାସ୍ ବାଲାନ୍ସ କରି ଖାଇବ।
ହୁଁ।
ଆଳୁ ଆମେ ଯୋଉଠି ପାଞ୍ଚଟା ଖାଉଥିଲେ କି ଯୋଉଠି ଗୋଟେ ଖାଉଥିଲେ ସେଠି ଫାଳେ ଖାଇପାରିବା।
ଆଜ୍ଞା।
ଚିନି ଜାଗାରେ ଆମେ ଗୁଡ଼ ୟୁଜୁ କରିପାରିବା ତାହା ବୋଲି ନୁହଁ ଯେ ଗୁଡ଼ ରେ ସୁଗାର ହବନି। ଆମେ ବହୁତ୍ ପରିମାଣରେ ମିଠା କରି ଗୁଡ଼ ଖାଏ।
ହୁଁ ନାଇଁ ଗୁଡ଼ ଟା ତ ସେଇ ଆଖୁ ହଉଛି ନା ନାଇଁ ଗୁଡ଼ ଟା ତ ସେ ଆଖୁ ରହୁଚି ଚିନିରୁ ସେଇ ଆଖୁ ରହୁଛି। ମାନେ ଆଙ୍କ ଭିତରୁ ଫରକ କଣ ଯେ ତମେ ଆକୁ ଖାଇବ ଆକୁ ଖାଇବନି।
ନାଇଁ ଫରକ୍ କି କଣ ଚିନି ଟା ଚିନିରେ ଆକ୍ଚୁଆଲି ଆମର ଫାଇବର୍ ରହୁଛି ତ ସେଥିପାଇଁ କି ଆମର ଚିନିଟା ବେ ବେଶୀ ଖାଇଲେ ସୁଗାର ଟିକେ ଅଧିକ ରହିବ କାହିଁକି ନା ସେଥିରେ ଫାଇବର ରହୁଛି କିନ୍ତୁ ଗୁଡରେ ଟିକେ ଫାଇବର କମ୍ ତ ଚିନି ର ମାନେ ବଦଳରେ ଆମେ ଗୁଡ଼ ଟିକେ ନେଇପାରିବା ତ ସୁ ସୁଗାର ପାଇଁ ମାନେ ଆମେ ଗୁଡ଼ ଟିକେ ନେଇପାରିବା ତାପରେ ଆମର ବି ପି ବି ପି ପାଇଁ ଆମର ସଜନା ଶାଗ ସବୁଠୁ ମାନେ ଯଦି ଆମେ ଡେଲି ଟିକେ ଟିକେ ସଜନା ଶାଗ ଭାଜିିକି ଖାଇବା ତ ଆମ ବିପି ବି
ଏ ମାନେ ଅବଶ୍ୟ ଏବେ ଡକ୍ଟର କହୁଛନ୍ତି ଯେ ତମେ ସଜନା ଶାଗ ବାଟିକି ଯେ ଯୋଉ ମାନେ ତା ରସଟା ପ୍ରିୟ ମାନେ ଏବେ ଏବେ ମାନେ ରିସେଣ୍ଟଲି ଆମ ଘରେ ଏମିତି ଗୋଟେ ଏ ଜଣଙ୍କର ହେଇଥିଲା କହିଲେ ବାଟିକି ତମେ ପିଇବା ପାଇଁ ମାନେ ଅବଶ୍ୟ ମାନେ ତତଳା ଜିନିଷରେ ପକାଉନି କାରଣ ତା ଭିଟାମିନନ୍ ଟା କମିନି ଯେ ଏତେ କଞ୍ଚା ଅବଶ୍ୟ ହଁ ମାନେ ଅବଶ୍ୟ ମାନେ
ଟିକେ ପିଇ ପାରିବେ ନାଇଁ ନା ତ ସେଥିପାଇଁ କିଛି କିଛି ୱେରେ ଲୋକ ଶୁଣନ୍ତୁ କିଏ ଭାଜି କି ଖାଇଲା।
ଆଜ୍ଞା।
କିଏ ତରକାରୀ କରିକି ଖାଉଛନ୍ତି। କିଏ ମସଲା ଦେଇକି ବି କଣ କରୁଛନ୍ତି। ମୁଁ ବି ଶୁଛି ମସଲା ଦେଇକି ବି ସେରେସିପି ଟା କଣ ଅବଶ୍ୟ ମୁଁ କହିପାରିବିନି। କିନ୍ତୁ ସେମିତି ବି ଗୋଟେ ରେସିପି କରିକି ଖାଉଛ କିଏ କେତେ ୱେରେ ଖାଉଛନ୍ତି। ଆମେ ତ ହଁ ସେମିତି ବାଟିକି ସମସ୍ତେ ତ ପିଇ ପାରିବେନି ନା କି କେତେ ୱେରେ ଖାଉଛନ୍ତି।
ତ ସେଇଥି ନାଇଁ ଆମେ ଯେତେ ଆମେ ଏଇ ସବୁ ଜିନିଷ ଖାଇବା ଆମ ଦେହ ସୁସ୍ଥ ରହିବ।
ଅଁ।
ଆଜ୍ଞା ଯାଉ ତମ ସାଙ୍ଗେ କଥା ହେଇକି ମତେ ଭଲ ଲାଗିଲା ଧନ୍ୟବାଦ।
ଆଜ୍ଞା।
ଧନ୍ୟବାଦ।
ଆଜ୍ଞା।